ହୁଁ ହୁଁ କଣ କରିଥିଲ?
ହ୍ୟାଲୋ।
ହ୍ୟାଲୋ ହଁ। କହୁନା ହଁ ହଁ ଶୁଭୁଛି। ହଁ କହୁନା ଶୁଭୁଛି। ପଖାଳ
ଏ କାଲି ମୁଁ ପଳେଇଥିଲି ଆମ ଘରକୁ ପଳେଇଥିଲି ନା। ଆସିଲି ଆସିକି ହେଲାଣି, ଆଁ
ଫଙ୍କସନ ନା ଖୁସିରେ ବୁଲି ଯାଇଥିଲ?
ନା ଆମ ଏଇ ବୋଉର କିଛି ରୂପା ଜିନିଷ କିଣିବାର ଥିଲା ହେଲା। ସେ ମତେ କହିିଥିଲା କହିଲ ଆଉ ଝିଅ ଟିକେ ଆସ ସିଏ ମତେ ଟିକେ କିଣେଇ ଦବ ତୋର ମୋର ଟିକେ ଯାଆନ୍ତେ ସାଙ୍ଗ ହେଇକି କିଣନ୍ତେ। ମୁଁ କହିଲି ହଉ ତ ଏକା ଟିକେ ଯ ଯାହା ବାହାରକୁ ଯାହାଲେ ଯାଇନାହାନ୍ତି ନା। ଏକା ଏକା।
ହଁ ରୂପା ଜିନିଷ କଣ ମାନେ କାହାର ଠାକୁରଙ୍କର ନା କଣ?
କଣ କହିଲ?
ରୂପା ଜିନିଷ କଣ ମାନେ ଠାକୁରଙ୍କର କିଛି ନା
ଏ ନା ଆମ ଏ ତାରି ଜିନିଷ ତାରି ପଟି ଥିଲା ସବୁ ବିକିଲା ତିନି ହଳ ପଟିଥିଲା ତିନି ହଳ ପଟି ବିକିଲା ବିକିକି ହଳ ପଟି କିଏ ଆଣିଲା?
ହୁଁ ତମ ଝିିଅ ପାଇଁ ନାତୁଣୀ।
ତାରି ପାଇଁ ଲୋ। ମତେ ଦେଇଥିଲା ମୋ ବୋଉ ଦେଇଥିଲା ମୋ ଝିଅ ଏ ପଡିଯିବୁ। ମୋ ଝିଅ କୁ ଦେଇ ଥି ଲା ପଟି ଘୁଘୁର ପଟି ହଳେ ଦେଇଥିଲା ଚିଣ୍ଡିଲା ଆଉ ଦଉଛି ସେ ତାରି ପ ଟି ଥିଲା ଥିଲା ଆ ସେଇୟଆକୁ ବିକିଲା। ସେ ପଟି ହଳ ହେଲା ଦଶ ହଜାର ତିନି ହଳ। ଦଶ ହଜାର ହେ ଆଉ ହଳ ପଟିଆ ଆଣିଲା ମାନେ କି ସୁନ୍ଦର ସୁନ୍ଦର ପଟି ଦେଇକି ହଳ ପଟିଆ ଆଣିଲା ବାର ହଜାରରେ ତିନିଶହ ଟଙ୍କା ପଡ଼ିଲା ହେଲା।
ହଁ ଏନା ସୁନା ରୂପା ରେଟ ପ୍ରବଳ।
ହଁ ବା ବାର ହଜାର ତିନିଶହ ପଇଲା ନେଇକି ଆସିଲା। ସେୟାକୁ ଆଣିକି ଆଉ ମୁଁ ଆଣିଲି ଗୋଟେ ଯୋଉ ହାତର ଗୋଟେ ବ୍ରତ ନୁହଁ।
ହୁଁ।
ସେଇ ହାତର ବ୍ରତ ଗୋଟେ ନେଇକି ଆସିଲି ଆସିକି ତାକୁ ଉଁ ମୋର ସେଇଟା ପଇଲା ଚାରି ହଜାର ଟଙ୍କା ପଇଲା।
ହୁଁ ହେଇଟା କୋଉଠି ପିନ୍ଧିବ ବ୍ରତ ଟା?
ଏ ହାତରେ ଯୋଉ ପିନ୍ଧୁନାହାନ୍ତି ବ୍ରତ ଯୋଡି ପିନ୍ଧୁନାହାନ୍ତି ଆମର।
ସୁଦସ୍ରା ଵ୍ର ବ ବ୍ରତ ଯୋଉଟି ହୁଁ ହୁଁ।
ଆଉ ବୁଲିିବାଲିକି ଆସିଲା ବେଳକୁ ଯୋଉ ଖରା ରେ। ଖରାରେ ଆଇଲୋ ମୁଣ୍ଡରେ ଖରାପ ପସିକି ଆଜି ଯେମିତି ଖରା ହେଇି କାଲି ସେମିତି ଖରା ହେଇଥିଲା। ମୁଣ୍ଡ ଖାଲି କଣ ହେଇଗଲା ମୁଁ କହିଲି ହେ ଆଉ ଆସିକି ତ ଶୋଇଛି ଆଉ ଆଠଟା ରାତିରେ ଆସି ପହଞ୍ଚିଲି। ଆସିକି ଶୋଇଛି ଯେ ଖାଇନି ପିଇନି ଏ ଦିଅ ବାନ୍ତି। ଭଲ ଲାଗିଲା। ଖାଇ ଖାଇଲା ଲୋ।
ମୁଣ୍ଡ କାହିଁକି ତମର ପ୍ରାଏ ହଉଛି।
ମୋର ବା ଏଇଁ କଣ ପାଇଁ କେଜାଣି ମୋର ମୁଣ୍ଡ ପ୍ରାୟ ହଉଛି ମୋ ବହୁତ ଚିଡି ଯାଉଛି ମୁଁ ନା ମାନେ ମନ ଦୁଃଖ କରୁଛି। କହୁଛି ଆଉ ହ୍ୟାଲୋ।
ହୁଁ।
ମୁଣ୍ଡ କଣ ହଉଛି କେଜାଣି କୁଆଡେ ଗଲେ ଟିକେ ବାଇକ୍ ଫାଇକ୍ ଟିକେ କୁଆଡେ ଗଲେ ମୁଣ୍ଡ ଖାଲି କଣ ହବ?
ଉଁ ଗ୍ୟାସ ନା ନା ଖରା ପଶିକି ନା କଣ?
କଣ କହିଲ?
ଗ୍ୟାସ ଦୋଷ ବୋଧେ ରହୁଛି ତମର?
ରହୁଛି କି କଣ ରହୁଛି ମୁଁ ମୁଇଁ ଜାଣିନି କିନ୍ତୁ ମୁଣ୍ଡ ଖାଲି କଣ ହେଇଯାଉଛି ମୋର ସବୁବେଳେ। ହଁ
ଆମଙ୍କୁ ଦେଖା।
ଏ ବା ଏଉକ୍ଷଣି ଏଇ ମୁଣ୍ଡ କଣ ହଉଥିଲା ଯାଇକି ମମି ଘରେ ଟିକେ ଶୋଇଥିନି ହେଲାକି। ଟିକେ ଶୋଇନି ଟିକେ ଯାଇ ମୁ ମୁଣ୍ଡ ଟିକେ ଭଲ ଲାଗିଲା ହେଇ ଆଇନି। ଆଉ କଣ କରମି? ମୁଣ୍ଡ ଟା ମାନେ ମୋତେ ବେଳେ ବେଳେ ଜାମ୍ ଜାମ୍ ବାଗିଆ ଲାଗୁଚି। ଆ, କେମିତିଆ କେମତିଆ ଗୋଟେ ହେଇଯାଉଚି। ତାପରେ ଯେତେବେଳେ ଗ୍ୟାସ୍ ହେଇଥିବ ସେତେବେଳେ ମୁଣ୍ଡ ପୁରା ଧାକୁ ଧାକୁ ଧାକୁ ଧାକୁ ଖାଲି ହବ। ହେଲା।
ହୁଁ।
ଗ୍ୟାସ ତ ହେଇନି କିନ୍ତୁ ମୁଣ୍ଡ ଯେବେ ସପା କରିଥିମି ଆଉ ଗ୍ୟା ଗାଡି ଫାଡିରେ ଯୁଆଡେ ଯିବୁ ଆଡେ ଟିକେ ଦୂର ଜାଗ ଯିମି ଆଉ ଭଲ ଲାଗିବନି।ଏ
ଆଉ ମାନେ ପବନ ପଶିକି ଧକ ଧକ ହୁଏ ମୁଣ୍ଡ।
ହଁ ମୁଣ୍ଡ ଟା ଦ-ଦ-ଧକ ଧକ ହବ ନହନେ ଜାମ ଜାମ ବାଗିଆ ଲାଗିବ। ବିନ୍ଧିଲା ବାଗିଆ ବେକ ବିନ୍ଧା ଯେମିତି ତ ସେଣ୍ଡା ବେକ ସଣ୍ଡା ଯେମିତି ବିନ୍ଧେ। ସେମିତି ପିନ୍ଧିବ, ଏମିତି ହଉଛି। ଆଉ ତୋମେ କଣ ଖାଉଚ ନା କଣ?
ଖାଉଚୁ ବା ପଖାଳ ମିସ୍ଚର ଆମ୍ବ। ତୋମେ ଖାଇସାଇଲଣି?
ନା ବା ଖାଇନି। ଭାତ ଏଇ ଖାଇମି ବୋଲିକି, କାଲି ରାତିରେ ଟିକେ ରାଗିକି ଆଉ ଖାଇନଥିନି।
ହୁଁ।
କାଲି ଆସିଲି ଆସିକି ଟିକେ ଦେହଟା ଭଲ ଲାଗିଲାନି। ଆଉ ଛାତରେ ଟିକେ ବସିଗଲି। ଝିଅର ମୋର ଟିକେ ବସିଲୁ। ଆ ଗଲା ବେଳକୁ ମୋତେ କହୁଚନ୍ତି ଲାଇଟ୍ ଲଗେଇଲେ ଏଲକୁ ମୁଁ ଲ ଦେଇନି ମୋ ଉପରେ ଚିଡ ଚିଡ ହେଲେ ମୁଁ ଖାଇଲିନି ଗୋ ଢାଳିଦେନି ଭାତଗୁର। ହୁଁ, ଆଉ ଏପର୍ଯ୍ୟନ୍ତ ସେ ଖାଇନି ମୁଁ ତାଙ୍କ ସାଙ୍ଗରେ ରାଗିଚି ବୋଲି ତାଙ୍କ ପାଖରେ ଖାଇମିନି। ଝିଅକୁ କହୁଥୁନି ମୁଁ ତୁ ଗାଧେଇ ପଡ ତୋର ମୋର ପଖାଳ ଖାଇବା।
ହୁଁ, କିଲୋ ଆସିକ ଏତୋଳ ହେଲାଣି ପା କିଛି ଖାଇନା ସକାଳୁ?
ନା, ହଁ ତାପରେ ନଅଟା କନ୍ତୁର ଯେତେବେଳେ ହେଲା ବିସ୍କୁଟୁ ଛଅ ଖଣ୍ଡ ଖାଇଥିନି।
ହଁ।
ହୁଁ, ଆଉ ରୋଷେଇ ରୋଷେଇ କଣ କରିବ?
ମୋ ରୋଷେଇ ହେଇ ଭାତ ବସିଚି। ଡାଲି ହବ, ଭଜା ହବ। ଆମ୍ବ ଅଛି ଖାଇବୁ ଆ।
ଏ ଏବେ ତ ଯାହା ଟିକେ ପରିବାପତ୍ର ହେ ଆମର ଟିକିଇ ହେଇ ବାହାରୁଚି ପୋଟଳ୍ ଜହ୍ନି ଏଇରା ଟିକେ ଭାରୁଚୁ। ମାନେ ଭାରି ହଇରାଣ।ଏଇ ଘ ଘର ଟାରେ ପୋଟଳ ଭାରୁଚି ତ ପୋଟଳ ବାଲା ଖା ଖାଇବେ ଯେ ପୁରା ଅହନିଶି।
ଯୋଉ ସମୟରେ ଯୋଉଟା ବାହାରିଲା ସେଇଟା ଖା। ହଁ।
ହୁଁ।
ଆଉ ଉଁ ସିଜିନି ଆଉ ଯୋଉ ସିଜିନରେ ଯାହା ଅଛି ସେଇଟା ଖାଇବାକୁ ବାଧ୍ୟ।
ହଁ।
ସବୁବେଳେ ସେଟା ଖାଇବ ବିରକତିଆ ଲାଗିବ ଖାଇ ଖାଇ।
ହଁ ବା। ତୋମେ କିଛି ଲଗେଇ ନା ବାଡି ଘରେ?
ନା।
କିଲୋ
ଜାଗା ନାହିଁ, ଆମର ଦୁନିଆ ଜାଗା ପଡିଚି ଜାଗା ନାହିଁ। ଆମର ନାଇଁ ଆଉ କାହାର ଅଛି। ଆଁ
ମୁଁ କା ତମେ ଲଗଉନାଇଚି।
ହୁଁ। ହେରା କିଏ କରୁଚି ଉଁ ହଣା ମରା
ସେ ଭାଇ କରିବେନି।
ଭାଇ କଣ ଅଛନ୍ତି ଭାଇ ପା ଭୁବନେଶ୍ଵରରେ। ଥିଲେ ବି ସେ କୋଉ କରନ୍ତି। ସି କୋଉ ପାରିବେ କରିବେ?
ହଁ ସେ ଭୁବନେଶ୍ଵରରେ କଣ କରୁଛନ୍ତି ଏବେ?
ହୁଁ ଅଛନ୍ତି ସିକୁରୁଟି।
ଓହୋ ଯାହଉ କେତେ କଣ ଦଉଚି?
ଏଇ ଦଶ ସେଇଥିରୁ ଖାଇବା ପିଇବା କଟୁଚି। ଏଇ ଚାରି ଛଅ ମାସ ହେଲା ପଇସା କଣ ଦେଇନାହାନ୍ତି।
ସେ ଗଲେଣି ଏତେ ମାସରେ ଆସିଗଲେଣି।
ହୁଁ ସିଏ ଗଲେଣି ବର୍ଷା ହେଇଯିବ।
ହଁ।
ହୁଁ।
ଭଲ ଭଲ ଆଉ ଝିଅ
ହୁଁ ହାତ ଆ ଛଅ ମାସ ହେଲା ଗଲେଣିି।
ପଇସା ଟୋଟାଲ ଦେଇନାହାନ୍ତି।
ହୁଁ ଛଅ ସାତ ମାସ ହେଲା ଦେଇନାହାନ୍ତି। ସେଇଠି ଦି ତିନି ମାସ ଦେଇଛନ୍ତି ଆଉ ଛଅ ମାସ ଛଅ ମାସ ହେଲା ଦେଇନାହାନ୍ତି ପଇସା।
ଇଏ କି କଥା ଗୋଟେ ଲୋକ ସିକ୍ୟରିଟି ଗାର୍ଡରେ ତାରୁ ଫ ଖାଉଥିବା ପିଉଥିବ ଫେରେ କେମିତି?
ଉଁ ସେ ଦଉଛନ୍ତି ବା ଖାଇବା। ମୁଁ ସେ କାଟନ୍ତି ହିସାବ କଲା ବଳେ ପଇସା ଦେଲା ବେଳେ ତାଙ୍କୁ ଖାଇବା ଏତିକି କଟିଲେ ଏତିକି ଆ ଆଉ ଖାଇକିରି ଯାହା ଖଟୁଛନ୍ତି ସେଠି ଅଛନ୍ତି ଡଉଟି କରୁଛନ୍ତି ସେ ଜ ପଇସା ଦେଇନି। ଉଁ କିଏ ଜାଣିଚି?
ହଁ ସିଏ ବି ଗୋଟେ ଲୋକ ନଥାନ୍ତି ସେିନ ସେି ଭାବିବା ଦରକାର ଖାଇବା ପିବାକୁ ଦେବେନି ବୋଲିକି ସେ ଜଣ ଆସିକି ଏଠି ଖଟୁଛି ସାତ ମାସ ହେଲାଣି ଯଦି ସେ ଦବୁ ପିଲା ମାନେ ସେ ଲୋକଟା ଟିକେ ଥିବ ଯଦି ଦୋଷ। ନାଇଁ ଇଏ କିଛି ଖାଇବା ପିଇ ସେମିତି କରିଦଉଚନ୍ତି।
ହୁଁ। ପରଦିନ କଥା ହଉଥିଲି କହିଲେ ଉଁ ଆମେ ଭଉଣୀ ପେଟ ପାଟଣା ପାଇଁ ଆସିଛୁ ଆଉ ହୁଁ ହ ପଇସା ଛଅ ମାସ ହେଲା ଆସିନି ଆସିଲେ ମୁଁ ପଠେଇଦମି ତମ କତିକି ଫୋନପେରେ।
ହଁ।
ତାପରଟା ସତ ମିଛ କିଏ ଜାଣିଚି କଣ କରି
ହଁ।
ଆ ରୋଷେଇ ସରିଲାଣି ତମର ନା ଚାଲିଚି।
ହଁ ଭାତ ବସଚି। ଆଉ ସକାଳେ ଶାଗ ଭଜା ହେଲା ପଖାଳ ଖାଇବା ପାଇଁ। ଆଉ ଗାଧୁଆଳ ପାଇଁ କଣ ହେଇଛି ପୋଇ ତରକାରୀ ପୋଇତକାରୀ। ଏଇଆ।
ରୋଷେଇ ସଇଲାଣିି ତାମାନେ।
ହଁ ଭାତ ଖାଲି ହେଲେ ହେଲା ବିପା ଯଳ ସିଏ କେତେ ଟାଇମ ନବ।
ହୁଁ। ତମ ଡିୟୁଟି ନା ବଡ ଯୋଉ ସେ ଅପାଙ୍କ ଡିୟୁଟି?
ହଁ ସିଏ
ହୁଁ।
ଆଇଁଷ ପାଁସ ହେଲେ ମୁଁ ଟିକେ କରେ ନହେଲେ କଆଇଁଷ ପାଁସ ନହେଲେ ନାଇଁ। ହଁ ଆସିବ ବୋଲି କଣ କହୁଥିଲା ତ ଗୁଣ୍ଡିଚା ବେଳକୁ।
ଆ ରଜକୁ ଆସିଲେ ନାଇଁ?
ନା ନା।
ପାସ୍ କରିଛି ନାଇଁ ଗୁଗୁଲି?
କିଏ ଲୋ?
ଦଶମ ଯୋଉ ଏକ୍ଜାମ ଦେଇଥିଲେ ପାସ୍ କରିଛନ୍ତି ନା?
ହ ହ ହ ଦୁଇ ହଁ ବୋଧେ। ହ, ହୁଁ,
ତ ମ ଝିଅ କୁଆଡେ ଯାଇଚି।
ଏଇ ଏଇଠି ଥିଲା ମୋରି ପାଖରେ ବୁଲୁଥିଲା ତା ବାବାଙ୍କ ପାଖରେ ବସିକି ଖାଉଥିବ।
ଖୁସି ଖୁସି ସୁବୁଚିତ ବାରି
ଏକ ଯାଇଥିଲା ବୋଧେ
ସେ ଯାଇନି ସ୍କୁଲ ଯାଇନି ନା ଆସିସାଇଲାନି।
ନା ଆଜି ଯାଇନାଇଁ ସକାଳୁ ଯାଇନି ବୋଲିକି ଯୋଉ କାନ୍ଦ ଦେଖିବନି।
କଣ ଯାଇନାଇଁ ବୋଲିକି କାନ୍ଦିଲା।
ସ୍କୁଲ ଜାିଇନଥିଲା ଶନିବାର ଆଜି। ମୁଁ କହିଲ ଆଉ ଟିକେ ରହି ଯା ନା ଆଜି ନ ଯା ନହେ ସୋମବାର ଦିନକୁ ଏପାଳି ଯିବୁ ମୁଁ କହିଲି ଟିକେ କଣ ପଢେଇମି କଣ କରିବି ଆଉ ତମେ କାହିଁକି ଛାଡୁ ନା ତମେ କାହିଁ ମନା କରିଥିଲ ତମେ କାଇହିଁ ତମେ କାଁ ଖା ହେଲା ଯେ ଦେଖିବନି।
ହୁଁ ଆଉ ଯାହା ହଉ।
ସେ କଣ ଟିକେ ନୂଆ ନୂଆ ଯାହା ହଉ କଣ ନୂଆ ନୂଆ।
ଆ ହା ହା ହା ଉଁ ଉଁ ହଁ ମାନେ ମାଇନର ସ୍କୁଲ କୁ ଏବେ ଯାଉଛି ଆଁ ଆଗେ ଯାଉଥେ